ହଁ।
ହଁ।
କଣ କରୁଚ?
ଏଇ ବସିଚି ଆଉ କଣ କରିବା।
ମୁଁ ଏଇ ଶୋଇଚି ଟିକେ।
ଏତେ ଜଲଦି।
ଶୋଇଛି ଆମ ମାନେ ନିଦରେ ନାଇ ଏମିତି ବା ଶୋଇକି ମୋବାଇଲ ଦେଖୁଛି।
ଆଛା ଆଚ୍ଛା ଆଉ ଖାଇ ପି ସାରିଲାଣି?
ନାଇଁ ଖାଇନି ଖାଇବି ଆଉ! ତମେ କଣ ଖାଇବ?
ମୁଁ ଖାଇବି ଚକୁଳି ପିଠା ମଟର ତରକାରୀ
ୱାଓ ଚକୁଳି ପିଠା ମୋର ଫେବରାଇଟ।
ହୁଁ ହୁଁ ମତେ ବି ବହୁତ ଭଲ ଲାଗେ ଚକୁଳି ପିଠା।
ଚକୁଳି ପିଠା ଆଉ ମଟର ତରକାରୀ।
ହୁଁ,
ଆଉ ଆଜି କୁଆଡେ ଯାଇଥିଲ?
ଆଜି ଯାଇଥିଲି ଗୋଟେ ସାଙ୍ଗର ବାହାଘର ଥିଲା ଯାଇଥିଲି। ମୋର ଗୋଟେ ସାଙ୍ଗର ବାହାଘର ଥିଲା ଆଜି ଯାଇଥିଲି। ନାଇଁ ଯାଇନି ଆଜି। ଆଜି ତମ ସାଙ୍ଗ ବାହାଘର ଥିଲା? ସାଙ୍ଗର ଗୋଟେ ରେ ମୁ ସ୍କୁଲ ସାଙ୍ଗଟେ ସେ ଲଭ୍ ମ ଲଭ୍ ମ୍ୟାରେଜ ସେ ଲଭ୍ ମ୍ୟାରେଜ କରିଲା ତ। ସେ ଡାଇରେକ୍ଟ ବଡ ଘରର ବଡ ଝିଅ, ସେ ପୁଅ ସେଥିପାଇଁ କରିଦେଲେ ଆଉ। ତାଙ୍କ ଜେଜେ ମାଙ୍କ ଦେହ ସିରିଏସ୍ ଅଛି ତ ତାଙ୍କ ରକ୍ତ ହେଇଯିବ। ତ କୁହନ୍ତିନା ଘର ର ବଡ ନାତି ନାତୁଣି ଙ୍କୁ ଗୋଟେ ଗୋଟେ ମାଆଙ୍କର ଇଚ୍ଛା ଥାଏ।
ହଁ ହଁ ହଁ,
ହୁଁ ସେଇଥିପାଇଁ ତାଙ୍କର ଏଇଟା ବାହାଘର କରିଦେଲେ ତ ଆମେ ସେଇଠିକି ଯାଇଥିଲୁ ଆଜି।
ଓହୋ ଆଚ୍ଛା ସେଠି ତାଙ୍କର କଣ ଖାଇବା ହେଇଥିଲା ଆଜି?
ହେଇଥିଲା ଭାତ ଡାଲମା ପନିର୍ ପନିର୍ ଘାଣ୍ଟ ପାସ୍ ପାମ୍ପଡ ବାସ୍ ଏତିକି।
ଓହୋ ମନ୍ଦିରେରେ ବୋଧେ ହେଲା।
ହଁ ମନ୍ଦିରରେ ହେଲା ଦିନରେ। ଏଇ ହର ପାର୍ବତୀ
ହୋ ଏବେ ଗୋଟେ ଚଣ୍ଡି ଖୋଲରେ କଣ ଗୋଟେ ନୂଆ ମନ୍ଦିର ହେଇଛି। ଜାଣିଚନାତା ବିଷୟରେ। ହଁ ମୁଁ ସେଟା ଏବେ ରୀଲ୍ସ ଦେଖୁଥିଲି ତ, ସେଇଟା ଆସିଲା ଏବେ ହେଲି ହେଇଛି ବୋଧେ ନୂଆ ସେଇଟା ମାନେ ପ୍ରତ୍ୟେକ ପ୍ରତିଷ୍ଠା ହେଲା ନା ହେଇନି
ନା ସେଟା ହ ଏବେଏବେ ହେଲା ପା।
ଜେ,
ମନ୍ଦିର ଟା ପୂରି ହେଲାଣି କେତେ ଦିନ ରେ ପ୍ରତିଷ୍ଠା ହେଲା ଏବେ ଏବେ
ଓହୋ ଓହୋ ଓହୋ ଆଚ୍ଛା,
ହୁଁ ହୁଁ,
ହେଇଛି ମ୍ୟାରେଜ ରୁ ଆସିକି କଣ କରୁଥିଲ?
ଆସିକି ଥକା ଲାଗିଲା ଶୋଇଥିଲି।
ହୁଁ ଉଁ,
ଥକା ତ ଲାଗିବ ନିହାତି ଭାବେ।
ହଁ ହଁ ହଁ,
ନାଇଁ କି?
ହଁ ଅଁ ମାନେ କୋଉଠି ଟ୍ରାଭେଲ୍ କର କି ଯାଅ ମାନେ
ବେଶୀ ବି ଦୂର ନୁହେଁ ବେଶୀ ଦୂର ନୁହେଁ ଆମ ଘର ପାଖରେ ହେଲା କି ଘର ମାନେ ଘରଠାରୁ ଦୁଇଶହ ମିଟର ହବ ପାଖରେ ହେଲେ ତ ଥକା ତ ନିହାତି ଲାଗିବ ଏପଟ ସେପଟ ଦିନ ସାରା ନା। ଏଟା ଆଣେ ସେଟା ଇଏ କର ସେ କର ତ ସେଥିଲାଗି ତ ଯାହାବି ହେଲେ ସାଙ୍ଗ। ସ୍କୁଲ ସାଙ୍ଗ ତ ନିହାତି ସାହାଯ୍ୟ ତ କରିବାକୁ ପଡିବ ପୁଅ ନୁହେତ ପୁଣି ଝିଅଟେ ବୋହୁତ ଭଲ ସାଙ୍ଗ ନା ସିଏ ମୋର। ତ ସେଥିଲା ବି ଆଉ। ହୁଁ ତାଙ୍କ ଘରକୁ ଆଜି ସକାଳୁ ପୁଣି ଯାଇଥିଲି କାଲି ଯାଇଥିଲି ଚାରିଟାବେଳୁ ଯାଇଥିଲି। ହଳ ମେହେ-ମେହେନ୍ଦୀ ପାଇଁ ଆସିଲି ରାତି ବାରଟା। ହୁଁ ରାତି ବାରଟାରେ ଆସିଲି ତାପରେ ଆଜି ସକାଳୁ ଯାଇଥିଲ୍ ଥିଲି ଏବେ ହେଇ ଜୈ ମାନେ ସାଢେ ସାତଟା ବେଳେ ଆସିଲି ଘରକୁ।
ଓହୋ ଆଛା। ମେହେନ୍ଦୀ ଆସ ତମକୁ?
ହଁ ସେମତି।
ହଁ ମୁଁ କିଛି ମାନେ ମତେ ମେହେନ୍ଦୀ ଆସେନି ବୋଲି ମୁଁ ଖାଲି ମୋ ହାତରେ ଗୋ ବୁଲେଇ ବୁଲେଇ ଦିଏ।
ହଁ ସେମିତି ତ କହିପାରି ବିନିନା ଲଗେଇଦେଲେ ତମେ ଜାଣିପାରିବ ଆସେ କି ନାଇଁ କେତେ ଆସେ ଆଉ।
ହଁ ବଟ ମତେ ଆସେ ନା।
ହୁଁ। ଆମେ ତ କହି ମୁଁ ତ କହିପାରିବିନି ମତେ ଏଇଟା ଭଲ ଆସେ ବୋଲି ଯାହାକୁ ଲଗେଇଦେବି ସିଏ କହିବ।
ହଁ ହଁ ହଁ ସେଟା ବି ଠିକ କଥା।
ହୁଁ ଆଉ ତମେ ଖାଇଚ ଖାଇଚ?
ମୁଁ ଖାଇଥିଲି ଲଞ୍ଚ ରେ ଖାଇଥିଲି ଭାତ ଡାଲି, ପୋଟଳ ଭଜା ଆଉ ହୋଉଚି ଅଣ୍ଡା ସିଜା। ଆଉ ଏବେ କଣ ଖାଇବି କଣ ହୋଉଚି ତଡକା ହୋଉଚି ଆଉ। କଣ ରୁଟି ଫୁଟି ଖାଇବି ଆଉ।
ତମକୁ ବନେଇ ଆସେଟି ତଡକା?
ନା ମ ମତେ ଆସେନି।
ଆଉ କ ତମକୁ କଣ ବନେଇ ଆସେ?
ମତେ ମୁଁ ଚିକେନ ତରକାରୀ କରିଦେବି। କେନ୍ ତରକାରୀ ମତେ ଆସେ। ଆଉ ହୋଉଚି ମୁଁ କହିଲି ମତେ ଚିକେନ ତରକାରୀ ଆସେ।
ହୁଁ।
ସୋୟାବିିନ ତରକାରୀ ଟା ଆସେ କାହିଁକି ନା ସୋୟାବିିନ ତରକାରୀ ମତେ ଭଲ ଲାଗେ ନା।
ସୋୟାବିନ୍ ଆଉ ଚିକେନ ଦୁଇଟାଙ୍କ କମ୍ୱିନେସନ ପାଖାପାଖି ନାଇଁ କି?
ହୁଁ ହୁଁ ସୋୟାବନ୍ ଟା ମତେ ବୋହୁତ ଭଲ ଲାଗେ ଆଉ। ଚି କେନ ଟା ବି ଚିକେନ ସୋୟାବିନଟା ପୁରା ପ୍ରପରଲି ଭଲ ସେ କରିଦେବି ଆଉ କୋଉଟା କରିପାରେ କି ନ କରିପାରେ ସେଇଟା
ଆମକୁ ଯୋଉ ଜିନଷଟା ପସନ୍ଦ ଆମେ ସେଇଟା କୁ ବେଷ୍ଟ ହିଁ ବାନେଇ ରିବା ବହୁତ ବଢିଆ ବନେଇ ପାରିବା।
ଆଉ ଆଉ କଣ ମାନେ ଚିକେନ ଟା ତମେ କେମିତି ବନାଅ ଟିକେ କହିଲ?
ଫାଷ୍ଟ ହଉଚି ଚିକେନ ଆଣକି ତାକୁ ଧୋଇଦେବି ଧୋଇ ନେଇକି ଲୁଣ ହଳଦୀ ମସଲା ଦହି ସବୁ ମସଲା ମସଲା ପିଆଜ ରେଡି କରିଦେବି ଅଦା ରସୁଣ ପେଷ୍ଟ ସବୁ ବାଟି ବୁଟିକି ସବୁ ମସଲା ରେଡି କରିଦେଲି। ତାପରେ ଆଳୁକୁ ଭାଜିଲି ଆଳୁକୁ ଭାଜିକି ହଉଛି ଆଳୁକୁ ଭାଜିଲା ପରେ ଆଳୁକୁ ବାହାର କଲି କଢା ହେଇଥିବା ପିଆଜ ସଲା ଗଲାବେଳକୁ ଅଧଘଣ୍ଟେ ହେଇଯିବ ମସଲା କସିଵାଯାହେଲେ ପନ୍ଦର ମିନଟ ଟାଇମ ଲାଗିବ ତମ ଚିକେ ବି ବ ସେ ମସଲା ଥରେ ଗୋଳେଇ ହୋଇବ ଆ ଚିକେନକୁ ମସଲା ଦେହରେ ଗୋଳେଇବି ଆଉ ଚିକେନକୁ କଷିବି କି କିଷିବି ତାପରେ ଟିକେ ପାଣି ଦେବି ପୁଣି ଟିକେ କସିବି ଚିକେନ ବି ଅଲରେ ପାଣି ବାହାରେ କି ହେମତି କଷିବି କଷିବି କଷିବି ତାପରେ ହୁଁ କଷା ବାହାର କର କି
ହ ହୁଁ, ହଁ ସେଇଟା ତ ମାନେ ସବୁ ଘରେ ଚିକେନ କସା ସବୁ ଘରେ ଚିକେନ କାଷା ନ ଖାଇଲେ ହବନାଇଁ।
ହୁଁ ପ୍ରା ପ୍ରସାଦ ଆସନ ଛାଣିବା ପଳେଇ ଆସିମି ତାପରେ ଚିକେନ ମୁଁ ବହୁ ସେଥିରେ ପାଣି ଦିନିଷ ଜାହା କରିବା କଥା କରିବ।
ଓ ଆଚ୍ଛା, ହଁ ମୁଁ ବି ସେଇ ମାନେ କଷା ଟା ମୁଁ ଖାଇଦିଏ ତାପରେ ମୁଁ ମମି ପାଣି ଦେଇ ତାର ରଖେ।
ହୁଁ,
ଏଇଟା ହେଉଛି କଥା। ତମ ମାମା କଣ କରୁଛନ୍ତି? ହଁ ଅଁ,
ହ୍ୟା
କଣ ହେଲା ତମ କଥା କଟୁଚି। ହଁ କୁହ,
କମା କହୁନୁ ହୁଁ
ହୁଁ ଟିଭି ଦେଖୁଛନ୍ତି।
ହଁ ଅଁ, ହଁ କି, ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।